ହଁ
ହୁଁ, ହ୍ୟାଲୋ କୁହ।
ହ୍ୟାଲୋ ଶୁଭୁଛି?
ହଁ ହଁ ଶୁଭୁଛି।
ହଁ କୁହ।
କେମିତି ଅଛ?
ହଁ ବଢିଆ। ତୋମେ?
ହଁ ବଢିଆ ଅଛି ଆଉ।
ଆଉ
ହଁ ଆଉ ଆଜି କୁଆଡେ ବୁଲି ବୁଲି ସେ କଣ ଦିନ ସାରା ତୋମର ହଁ କାମ ସରିଗଲାଣି। ସରିକି ବସିଥିଲି ତ ଏବେ ମୁଁ କହିଲି ଦେଖିବା କଲ୍ କରିବା। ଫାଙ୍କା ଅଛ କି ନାଇଁ?
ହଁ ହଁ ଫାଙ୍କା ଅଛି ଏବେ। ଯୋଉ କାମ ସରିଲାଣି ମୋର ସବୁ।
ଓହୋ, ଆଉ ଘରେ କିଏ କଣ ସବୁ କରୁଛନ୍ତି?
ଘରେ ମମି ତୁ ଏବେ ତ ରୋଷେଇ ବୁ- ମାନେ ଉଁ, କରିବ ଏ ଯାଉଚି ଉଁ, ସେ ତା ତାର ସବୁ କରୁଚି ରୋଷେଇ କ-କରିବ ବୋଲିକି। ଆଉ ଦିଦିି ହେରିକା ଏଠି ଅଛନ୍ତି। ଆଉ ଗୋଟେ ଦିଦି ସିଆଡେ ବାହାରେ ଥିଲା ଖାଉଥିଲା ଆଉ।
ଓହୋ, ତୋମେ କେତେ ଭଉଣୀ କି?
ମୁଁ ଆମେ ଚାରି ଭଉଣୀ। ଚାରି ଭଉଣୀରୁ ମୋର ଗୋଟେ ବଡ ଦିଦିର ଏକା ମ୍ୟାରେଜ୍ ହେଇଛି। ଆଉ କେଇ ମା- ମାନେ ଆଉ ସ ଛନ୍ତି ଆମର ସବୁ ଆଉ।
ଆମେ ତିନି ଜଣ ଅଛୁ ଆଉ ତୋମେ ତୋମର ସବୁ ଘରେ କଣ କରୁଛନି?
ଘରେ ତ ବାପା ନାଆନ୍ତି। ବାପା ପଳେଇଲେଣି ଅଫିସ୍ ପଳେଇଲେଣି। ତ ମାମା ଏଇଠି ରୋଷେ ପାଇଁ ସେଇ ପରିବା କଟାକଟି କରୁଚନ୍ତି। ଆଉ ମୋ ବଡ ଦିଦି ଯିଏ ସେ ଜବ୍ କରୁଚନ୍ତି। ଆଉ ଭାଇ ସ୍କୁଲ୍ ଯାଇଚି ମୁଇଁ ଏ ବସିଥିଲି ଆଉ। ଟିଉସନ୍ ଥିଲା ସାରିକି ଏ କାମ ସାରିକି ବସିଥିଲି ଆଉ।
ଅଁ ହଁ, ତୋମ ଦିଦି ତାପରେ ତୋମେ ତାପରେ ତୋମ ସାନ ଭାଇ ନା କଣ।
ହୁଁ, ଆମେ ତିନି ଜଣ ଭାଇ ଭଉଣୀ ବଡ ଦିଦି ଯୈ ସେ ଜବ୍ କରିଗଲେଣି। ତ ମୁଁ ମଝିଆ ମୋ ତଳେ ଗୋଟେ ମୋ ସାନ ଭାଇ ଅଛି।
ହୁଁ, ତୋମ ଦିଦି କୋଉଠି ମାନେ ସେଇଠି ହିଁ ନା
ନାଇଁ ନାଇଁ ସେ ସଫ୍ଟୱାର୍ ଅଛି। ସେ ସଫ୍ଟୱାର ଇଞଜିନିୟର୍ ହାଇଦ୍ରାବାଦରେ। ରହୁଛନ୍ତି ସିଏ।
ଓ ହୋ ଆଉ ଏବେ ତ ମ୍ୟାରେଜ୍ ସିଜନ୍ ଚାଲିଚି।
ହୁଁ, ମୋ ଦିଦିର ଆର ବର୍ଷ ହିଁ ମ୍ୟାରେଜୂ ହେଇଥିଲା।
ଓ ହୋ ନୂଆ ଡ୍ରେସ୍ କରିଥିବ ଲେହେଙ୍ଗା ଫେଙ୍ଗା କରିଥିବ। ମଜାମସ୍ତି
ହଁ। ମଜାମସ୍ତି ତ ଏମିତି ଦିଦିର ବାହାଘର ଟା କେମିତି କଣ ଟାଇମ ଯାଇଚି କିଛି ମାନେ ମନେ ବି ନାହିଁ। ଏତେ କାମ ଭିତରେ ମାନେ କିଛି ବୁ ସିନ୍ ବି ମନେ ନାହିଁ ଆମର କଣ ହେଇଥିଲା।
ଏବେ ତ ମ୍ୟାରେଜ୍ ହେଇଛି। ହଁ ମାନେ ଯାହା ବି ହେଲେ ବଡ ଭଉଣୀର ମ୍ୟାରେଜ ଥିବ ମାନେ ସାନ ଭଉଣୀ ଙ୍କ ବହୁତ ଦାୟିତ୍ୱ ହିଁ ଥିବ।
ହଁ ମୋର ମୁଁ ଆଉ ମୋ ମଝି ସେମିତିରେ ଏତେ କାମ ଭିତରେ ଟୋଟାଲି ମାନେ ବାହାଘର ଆଗରୁ ସବୁ କିଣା କିିଣି ଏ ସ କରି କରିକି ବାହାଘର ଟାଇମରେ ବି ଏତେ କାମ ପ୍ରେସର ଭିତରେ ମାନେ ଆମେ ଗୋଟେ ଗୋଟେ ବି ସିଙ୍ଗଲ ଫୋଟ ଉଠେଇନୁ ଯାହା ଷ୍ଟେଜ ଉପରେ କାହା ସହି ତ ଏମିତି ଉଠିଥିବ କି ସାଙ୍ଗ ମାନ ଆସିଲା ବେଳେ କି କଣ ନହେଲେ ନାହିଁ ଆଉ ଉଠେଇନୁ ଗୋ ଟେ ବି ଫୋଟ ଏତେ ଟଙ୍କାର ଡ୍ରେସ ଫ୍ରେସ୍ ଆଣିକି ଲେହେଙ୍ଗା ଆଣିକି କିଛି ଫାଇଦା ହେଲାନି।
ହୁଁ ଭଉଣୀ ବାହାଘର ଥିବ ତ ମାନେ ଲେହେଙ୍ଗା ଶାଢୀ ଫାଢୀ ଏଇତ ତ ନିହାତି ଭାବରେ ହେଇଥିବ। କିନ୍ତୁ ବହୁତ ଦାୟି ତ ରହିଥିବ ଯେହେତୁ ବଡ ଭଉଣୀ ସାନ ଭଉଣୀ ଉପରେ ଆଉ ମାନେ କିଛି ମାନେ ନାହାନ୍ତି ସାନ ଭଉଣୀ ଉପରେ ହିଁ ଅଧିକ ଦାୟିତ୍ୱ ହିଁ ଟା ଥିବ। ତାଙ୍କ ତଳେ ମାନେ ଯୋଉ ଭଉଣୀ ଥିବେ। ଆଉ ଯଦି ମ୍ୟାରେଜ ସିଯିନ ଚାଲିଚି ଆଉ ତମେ କେତେଟା କଣ ମ୍ୟାରେଜ ଆଟେଣ୍ଡ କଲଣି କଣ ତମର ଅନୁଭୂତି ଗୋଟେ। କହିପାରିବ।
ମ୍ୟାରେଜ ମ୍ୟାରେଜ ତ ମୁଁ ଆଟେନ ମୋ ତମର ସେମତି ମୋର କିଛି ଆମର କେହି ନାହାନ୍ତି। ଏତେ ବନ୍ଧୁ ମାନେ ଯିବାର ଭଳିଆ କିନ୍ତୁ ଏଇ ଥରିକ ସେ ମାମୁଁଙ୍କ ପୁଅର ବାହାଘର ହେଇଥିଲା ଆମେ ଯାଇଥିଲୁ। ଉଁନ ବାହାଘର ମାନେ ବରଯାତ୍ରୀରେ ବି ଯାଇଥିଲୁ ରିସେପ ସନ୍ ରେ ବି ଯାଇଥିଲୁ ମାମୁଁ ଘରୁକୁ ଯାଇକି ସେଠି ମାମୁ ଘରେ ସେଠି ଥିଲୁ ସବୁ ତାପରେ ବରଯାତ୍ରୀରେ ଯାଇଥିଲୁ କ ଟକ ଯାଇଥିଲୁ ସେ ଭାଉଜଙ୍କ ଘର କଟକ ସେ ସେଠି ଯାଇଥିଲୁ ସେଠି ତାଙ୍କର କିନ୍ତୁ ଘରେ ହେଇନଥିଲା ବାହାଘର ମଣ୍ଡପରେ ହେଇଥିଲା ସେଇଠି କି ବୁଲାବୁଲି ମଜାମସ୍ତି ସବୁ ହେଇଥିଲା ଆଉ। ହଁ। ହ୍ୟାଲୋ
ବାହାଘର ରିସେପସନ ସବୁ ମଣ୍ଡପ ରେ।
ହଁ ହଁ। ଯାହାବି ଯାହାବି ତ ସେଲିବ୍ରେଟ କରୁଛନ୍ତି ସବୁ ମଣ୍ଡପରେ ହିଁ କରିଦଉଛନ୍ତି ହୁଁ।
ଆର ବର୍ଷ ମୋର ଦିଦିର ଦିଦିଙ୍କ ବାହାଘର। ତ ସେଥିପାଇଁ ତାଙ୍କର ବି ପ୍ରିପାରେସନ ଏବେଠୁ ଚାଲିଲେଣି କିଣା କିିଣି ମାନେ ସୁନା ରେଟ
ବାହାଘର ମାନେ କଣ ଠିକ ହେଇ ସାରିଲାଣି?
ହଁ ବାହାଘର ଠିକ ହେଇସାରିଛି ତ ରିଙ୍ଗ ସେରିମନି ୟାରି ଭିତରେ କୋଉଦିନ ହେଇଛି ମାନେ ଏଇ ବର୍ଷ ଭିତରେ ହେଇଯିବ ତ ଆର ବର୍ଷକୁ ବାହାଘରଟା ହବ।
ଉଁ ହୁଁ। ମାନେ ଏ କଣ ଶୀତ ଟାଇମ କି ନା କଣ?
ହଁ ହଁ।
ହୁଁ ହୁଁ ମୁଁ ସେ ବଢିଆ ଆଉ।
ହୁଁ ତ ସୁନା ରେଟ ଯାହା ହେଲାଣି
ହଁ ହଁ କୁହନି ଆଉ ସୁନା ରେଟ କଥା ସୁନା କଣ କିଣା ହବ?
ଆ ତ ସୁନା କଣ କିଛି କିଣା ହେଇଛି ନା ସବୁ କିଣା ହବ ବାହାଘର ହବ?
ନାଇଁ ନାଇଁ ଅଳ୍ପ କିଛି କିଣା ହେଇଛି ଆଉ ମାନେ କିଣା କିିଣି ଚାଲିଛି ଆଉ ଏଇ ସବୁ ଜିନିଷ ତ ଆଗରୁ ମାନେ କରିକି ରଖିବାକୁ ପଡିବ ହଠାତ୍ ମାନେ କରିହବନି।
ହୁଁ।
ଚାଲିଛି ଆଉ।
ଆଉ ଦିଦି ସିଆଡେ ରୁହନ୍ତି ନା ଆସନ୍ତି ମାନେ କେତେଟା ଟ୍ରାଇମ କୁ ଘରକୁ ଆସନ୍ତି?
ଆଉ ହଁ ସେ ଘରକୁ ଆସନ୍ତି ଛୁଟି ଛୁଟି ମିଳିଲେ ଆସନ୍ତି ଆଉ ଛୁଟି ନେଇକି ଆସନ୍ତି ସେ ମଝିରେ ମଝିରେ।
ହୁଁ ହୁଁ ଆସିଲେ କେତେ ଦିନ ରୁହନ୍ତି ନା କଣ?
ଛୁଟି ନେଇକି ଆ
ଓ ହୋଁ। ମୋ ଦିଦିର ମାନେ ଯାହାକୁ ମ୍ୟାରେଜ ହେଇଚି ସେ ଭାଇ ବି ଆମର ସେ ସଫ୍ଟଓୟାର ଇଞ୍ଜିନିୟର ଅଛନ୍ତି।
ଦିଦି କଣ ଜବ କରନ୍ତି?
ହୁଁ ଦିଦି ଜବ୍ କରେ ଦିଦିର ଭୁବନେଶ୍ୱରରେ ଜବ୍ କରିଥିଲା। ହଁ ତା ବାହାଘର ପରେ ବି ଜବ୍ ଛାଡିନି। ସେ ରସୁଲଗଡରେ। ତାର ଥିଲା ଜବ୍ ତର ଏବେ ବି କରୁଛି ତାର ୱାର୍କ ଫ୍ରମ ହୋମ ଥାଏ ତ ସେ କରୁଛି ଜବ୍ ଛାଡିିନି।
ଓହୋ ଦିଦି ଆଉ ଭାଇଙ୍କର ବୋଧେ ସେମ ଜବ ସପ୍ଟଓୟାରରେ।
ନାଇଁ ଦିଦିର ସପ୍ଟଓୟାରରେ ନୁହଁ ତାର ଆଇଟି ଟିରେ ତା ଭାଇଙ୍କର ସପ୍ଟଓୟାର ଆଉ। ଉଁ ନା ନା ଫୁଲି ଅରେଞ୍ଜ ମ୍ୟାରେଜ। ଖୋଜି ଖୋଜିିକି ତିନି ବର୍ଷ ଆମର ପଳେଇଲା ବାହାଘର ଖୋଜା ହବାରେ। ତାପରେ ଯାଇଁକି ବାହାଘର ହେଇ ହେଲା। ବାହାଘର ହବ ହବ ବୋଲି ଯେବେଠୁ ଖୋଜା ଷ୍ଟାର୍ଟ ହେଲା ତାପରେ ତିନି ବର୍ଷ ଲାଗିଗଲା ମାନେ ବାହାଘର ହବ ବୋଲିକି। ଖୋଜି ଖୋଜିିକିନା।
ଆଉ ହଁ ଏବେ ତ ମାନେ ପୁଅତ ମିଳୁଛନ୍ତି ଝିଅତ ମିଳୁନାହାନ୍ତି ବେଶୀ।
ଝିଅ ମିଳୁନାହାନ୍ତି ହଁ ହଁ ଏବେ ସେୟା ହଉଛି।
ଝିଅ ମିଳୁନାହାନ୍ତି ପୁଅ ଯାହାର ଅଛି ସେମାନେ ଝିଅ
ହଁ।
ଆ କଣ ମାନ ରୋଷେଇ କରିବେ?
ରୋଷେଇ ବାବା ପଠେଇଥିଲେ ଦାଦାଙ୍କୁ ମାଛ ପାଇଁକି ଚିଙ୍ଗୁଡି ମାଛ ପାଇଁକି ଚିଙ୍ଗୁଡି ମାଛ କଣ ମିଳିଲାନି ବୋଲି ଦାଦା ଫୋନ କରିଥିଲେ। ଆଉ ସିଏ ଦାଦାଙ୍କ ପୁଅ ଭାଇ ମାନେ ଯିଏ ହବ ସେ ଭାଇ ଯାଇଚି ଆଣିବା ପାଇଁ କି ବଡ ମା ଚରିଆ ଯଦି କିଛି ମିଳିବ ଆଣିକି ଆସିବ ବୋଲି ଯାଇଚି।
ହୁଁ ହୁଁ। ଆମର ସେମତି ନନଭେଜ ଖାଉନା ଆମର ସେ ନନଭେଜ ଘରେ ହୁଏ
ଖାଅନି?
ନା ନା।
ମାନେ ତମେ ଖାଅନି ନା ଘରେ ବି କେହି ବି ଖାଆନ୍ତିନି?
ନାଇଁ ନାଇଁ ଘରେ କେହି ବି ଖାଆନ୍ତିନି।
ଓହୋ ଭେଜିଟେରିୟନ ନା ଭଲ। ଭେଜିଟେରିଆନ ହେଇଯିବାଟା ଭଲ କିନ୍ତୁ ଆମେ ତ ଛାଡି ପାରୁନୁ ମୋର ଗୋଟେ ଦିଦି ଛାଡିଦବ ବୋଲି ସେ ଛାଡି ବି ସାରିଲାଣି ଅଧା କିଛି ଖାଉନି ଖାଲି ଏମିତି ଅଣ୍ଡା ଫଣ୍ଡା ଟିକେ ଖାଉଚି ସେ ତାକୁ ବି କହୁଚି ଛାଡିଦବ ଖାଇବନି ଆଉ ଟୋଟାଲି।
ନାଇଁ ଆମର ଘରେ ଗୋପାଳ ତ ତାଙ୍କ ପାଖ ଅନ ଭୋଗ ଲାଗେ। ତ ସେଥିପାଇଁ ଘରେ ଯହା ଫାଷ୍ଟ ର ମା ଖାଉଥିଲେ ତାରେ ମା ନା ଫାଷ୍ଟ ମା ଛାଡିଦେଲେ ତାରେ ଗୋପାଳ ଆସିଲା ମା ଛାଡିଦେଲେ। ତାପରେ ଘରେ ଆମେ ଜଣେ ଜଣେ ସମସ୍ତେ ଛାଡିଦେଲୁ ତ ଆମର ଟୋଟାଲ ନନଭେଜ ଘରେ ହୁଏନି। ସାଧା ଉ ପରେ ଜା ହୁଏ ଆଉ।
ହଁ ମାନେ ଏବେ ଏବେ କେହି ବି ମାନେ ବାହାରେ କିଛି ବି ଖାଉଛନ୍ତି ନା କେହି ବି ଆଉ ଟୋଟାଲ ଖାଉନାହାନ୍ତି ଛାଡିଦେଲେଣି?
ନାଇଁ ଟୋଟାଲ ନନଭେଜ ଆମେ ଟୋଟାଲ କେହି ଖାଉନା ତ ଆମେ ପିଆଜ ରସୁଣ ଯୋଉଟା ଆମେ ସେଇ ଏଇଟା ଆମେ ଖାଇ ଦଉଥିଲୁ ମା ମା ଖାଆନ୍ତିନି। ତ ଏବେ ଏବେ ଟୋଟାଲା ଆଉ ଆଇଁଷ ପିଆଜ ରସୁଣ ଟୋଟାଲ ଆଉ ସେ ସବୁ ନୁହଁ। ନାଇଁ
ହୁଁ ହୁଁଁ ଆମର ସେଇ ଆଣ୍ଠୁଆ ଗୋପାଳ ଆମର ଅଛନ୍ତି ଯେ ବହୁତ ଛୋଟ ଛୋଟ ମୂର୍ତ୍ତି ଟେ ତାଙ୍କର ଆସିଥିଲା ମାନେ ବହୁତ ଆଗରୁ ଆସି
ମାନେ ଆଠିଗ ଆଣ୍ଠୁଆଗୋ ଉତ୍ପାଳତ ରହିଲେ ତାଙ୍କ ପାଖରେ ଉ ମାନେ ଭୋଗ ମାନେ ପ୍ରସାଦ ଯୋଉଟା ଅନ୍ନ ଭୋଗ ଲାଗେ ସେଇଟା ତ ଲାଗେନି କିନ୍ତୁ ଯୋଉ ବଡ ଯୋଉମାନେ ଆସି ରୁହନ୍ତି ତାଙ୍କ ପାଖରେ ତ ଅନୁଭୋଗ ଲାଗେ। ଆମର ଆଣ୍ଠୁଆ ବି ଅଛନ୍ତି ତ ବଡ ବି ଅଛନ୍ତି ସେଥିପାଇଁ।
ଓହୋ। ମାନେ ରୋଷେଇ ଟାଇମ ଟୁ ଟାଇମ ମାନେ ଭୋଗ ଲଗ ହଉଥିବ ନା କଣ?
ହୁଁ ତାଙ୍କ ପାଖରେ ଦିଟ ତିନି ଟାଇମ ଭୋଗ ଲାଗୁଚି ମାନେ ଦି ଟ ଅନ ଭୋଗ ଲାଗୁଚି। ଫଳ ତ ଆମେ ଯାହା ଖାଇବ ହଉଚେ ଆମ ବିନା ପିଆଜ ରସୁଣ ହଉଚି ଆମେ ଯାହା ଖାଉଚୁ ତାଙ୍କୁ ତାଙ୍କ ପାଖରେ ଫାଷ୍ଟ ଭୋଗ ଲଗେଇ ତାପରେ ଆମେ ଖାଉଚୁ।
ହଁ ହଁ ସେଇୟଆ ହୁଏ ହଁ ମୁଁ ବି ଜାଣିଚି। ଆମର ଯେତେବେଳେ ଫାଷ୍ଟ ମୂର୍ତ୍ତି ଆସିଥିଲା ମାନେ ମୁଁ ଛୋଟଟେ ହେଇଥିଲ ସେବେଠୁ ଆସିଲାଣି ମାନେ ତି ମାନେ ଆମେ ଜଣ ନଥିଲେ ଏତେ କିଛି ପୂଜା ବିଷୟରେ ସେବେଠୁ ମୂର୍ତ୍ତି ଏମିତି ଖାଲି ପୂଜା ହଉଥିଲା ତାପରେ ମୋ ଦିଦି ଏମିତି ଭକ୍ତ ହେଇଗଲା ପରେ ସିଏ ତାର ମାନେ ଠାକୁରଙ୍କର ପୁରା ପୂଜା କରେ ଭଲସେ କରେ। ଖାଲି କିନ୍ତୁ ଏ ଆମର ଭୋଗ ମାନେ କିଛି ସେମତି ରୋଷେଇ କିଛି ଲାଗେନି। ଏମିତି ଫଳ ଆଉ ଯାହା ମାନେ ଭୋଗ ଯାହା
ଉୁଁ ମାନେ ଆଣ୍ଠୁଆ ଆଣ୍ଠୁଆ ଗୋପାଳ ପାଖରେ ଅନ୍ନଭୋଗ ଲାଗେନି। ତାଙ୍କ ପାଖରେ ଚକୋଲେଟ୍ ବେଶୀ ଚକୋଲେଟ୍ ରାବିଡି ଫଳମୂଳ ଏ ସବୁ ଲାଗେ ଆଉ।
ହଁ ହଁ। ସେମିତି ଲହୁଣୀ ଫୋଉଣି ବି ଯାହା ରଖିଥାଏ ସବୁ ଆମର ଯାହା ବନା ହୁଏ ତାକୁ ବି ରଖିଥାଏ ଭୋଗ ଲଗାଏ। ଏମିତି ସବୁ। ସେ ଭୋଗ କରେ ତାପରେ ଜନ୍ନଷ୍ଟମୀ ପୂଜା ବି ଆମର ରେ ଘରେ ହେଇଥିଲା ଦୋଳି ଫୋଳି ମାନେ ଆଣିକି ସେ ତର ସବୁ ଭଲସେ ନନା ଆସିଥିଲେ ପୂଜା କଲେ ଘରେ ସବୁ ପୂଜା ବି ହେଇଥିଲା। ତ ସେମିତି ପୂଜା କଣ ମାନେ ଜନ୍ମାଷ୍ଟମୀ ରେ ହୁଏ ନା ନାଇଁ ତମର?
ହଁ ହଁ ଯନ୍ମାନି ଅଷ୍ଟମୀରୁ ହୁଏ ନା ମାନେ ଘରେ ମାନେ ପୁରୀ କ୍ଷୀରି ଫିରି କରିମି ଛୋଟ ଟ ଛୁଆ ମାନଙ୍କୁ ଡାକିକି ଇଁ ମାନେ ଖାଇବା ପିଇବା ପାଇଁ ଦରୁ ବେଶୀ ଛୋଟ ଛୁଆ ମାନଙ୍କୁ ଡାକୁ ଆମେ।
ଓଁ ହୋ।
ଆଉ ଏମତି ଆଉ ତାଙ୍କର ମାନେ କିଛି ବି ପର୍ବ ହେଲେ ଜନ୍ମାଷ୍ଟମୀ ତ କିଛି ବି ଏମିତି ହେଲେ ତ ଏମିତି ପୂଜା ମାନେ ନନା ଆସିକି ପୂଜା କରନ୍ତି। ତାପରେ କ୍ଷୀରି ଫିରି କରିକି ଏମିତି ଛୋଟ ଛୁଆ ମାନଙ୍କୁ ବାଣ୍ଟୁ ଆଉ।
ହଁ ଆମେ ବି ଯହେତୁ ଟିକେ ଏବେ ଯୋଉ ପୂଜା କରିଥିଲୁ ଆମେ ଏମିତି କ୍ଷୀରି ବି ବନେଇଥିଲୁ। ଘରେ କ୍ଷୀରି ବନେଇକି ତାପରେ ନନା ଆସିଥିଲେ ଆଉ ଯାହା ଫଳ ଯାହା ଆଉ ସବୁ ହେଇଥିଲା ଆମେ ସବୁ ଭୋଗ କରିୁଥିଲୁ। ନନା କିନ୍ତୁ ଆସି ପୂଜା କରିଥିଲେ ଆଉ। ବହି ବି ବହି ବୋଲା ହେଇଥିଲା ତମର ସେମିତି ବହି ବୋଲା ହୁଏ?
ହଁ ହଁ ବହି ବି ବହି ବି ପଢା ହୁଏ। ତ ସବୁ ମାନେ ନୀତି ନିୟମ ଅନୁସାରେ ହୁଏ ତାଙ୍କର ଆଉ।
ହଁ ବଡ ମୂର୍ତ୍ତି ଟା ମାନେ ଯେ କେତେ ବଡ ଅଛି?
ବଡ ମାନେ ମିଡିୟମ ଟା ରାଧା କୃିଷ୍ଣ ଯୋଉଟା ମାନେ ସାଙ୍ଗର ଥାଆନ୍ତି।
ହଁ ହଁ ହଁ।
ସେଇଟା ଆଉ ଛୋଟ ଛୋଟ ଦିଟା ଅଛନ୍ତି।
ହଁ ଛୋଟ ଆମର ବୋହୁତ ଛୋଟ ହିଁ ଅଛନ୍ତି ଜଣଙ୍କ ଗୋଟିଏ ମୂର୍ତ୍ତି ଅଛି। ଛୋଟ ବୋହୁତ।
ଛୋଟ ଥିଲେ ମାନେ ଏତେ ଏମିତି ମାନେ ମାନେ ପିଆଜ ରସୁଣ ଖାଇ ପାରିବ ଆଇଁଷ ଫାଇଁଷ ଖାଇ ପାରିବ। ଯେମିତି ବଡ ଥିଲେ ନା ତାଙ୍କ ପ୍ରତି ଟିକେ ନୀତି ଟିକେ ଦରକାର।
ହଁ ହଁ ହଁ।